ହଁ ଗୁଡ଼୍ ଆଫ୍ଟରନୁନ୍।
ହୁଁ ଭେରି ଗୁଡ ଆପ୍ଟରନୁନ୍। କଣ କୁଅ?
କଣ ସବୁ ଚାଲିଚି?
ଚାଲିଚି ତମେ ତ ପୁରା ଭୁଲି ଗଲଣି ଆଉ କଲ ନାହିଁ।
କଲ ନାଇଁ କଣ? ତମେ ତ ଡ୍ୟୁଟିରେ ବ୍ୟସ୍ତ ରହିଲ ଆମେ କଣ ଆଉ କଲ କରିବୁ।
ଆ ଡିଉଟିରେ ଯେତେ ବ୍ୟସ୍ତ ରହିଲେ ବି ନିଜରକୁ ଟିକେ ସମୟ ଦେବାର ଅଛି ନା ନାଇଁ ସାଙ୍ଗସାଥି ଅଛନ୍ତି ନା ନାଇଁ।
ହଁ ମୁଁ ତ ଏଇ ଯାଉଚି ବନ୍ଧ ଆଡେ ମୁଁ ଯାଉଚି ତମେ ଆସୁନ ମୁଁ ତ ଅପେକ୍ଷା କରୁଚି ତମେ ଆସୁନା
ମୁଁ ଯାଉନେଇ କାରଣ ଜା ଜାଣିବାକୁ ଚେଷ୍ଟା କଲେ ଜାଣି ହବ ତମେ କଣ କେବେ ଜାଣିଚ କାହାକୁ ପଚାରିଚ।
ପଚାରିବି କଣ ତମେ ପୁଣି କହିବ ନା ନାଇଁ କାଇଁ ଆସିନ ତମେ ଆସ
ଆରେ ତମେ ମତେ ସିନା ଫୋନ ଟିକେ କଲେ ମୁଁ କହିବି।
ଆଉ ମୁଁ ଏଇ ପା ଫୋନ କଲା ବେଳେ ତମକୁ ନମ୍ବର ସବୁବେଳେ ବିଜି ଥାଏ। ହଁ ସବୁବେଳେ ଖାଲି ଗପିଲ ଆଉ।
ନା ମୁଁ ଏତେ ବି କଥା ହଉନି ଯେତିକି ତମେ କହୁଚ। ଏତେ ବିଜି ଦେଖ ସତରେ ବିଜି ଏତେ ଦେଖୋଉଚି।
ହଉ ବେଳେବେେଳେ ତ ବିଜି ଦେଖ
ହଁ ସେଇ ଜିନିଷ ଟା କହିବନା ବେଳେ ବେଳେ ଆଉ ଟିକେ ଅସୁବିଧାରେ ଅଛି ବୋଲି କୁ ଯାଇ ପାରୁନି କୁଆଡେ ବୁଝିଲ। ଆଉ ନହେଲେ ମୁଁ କଣ ଜାଣିନ୍ତିିନି।
ଆଛା ଆଛା ହଉ ତାହେଲେ ଠିକ୍ ଅଛି ଆଉ ଦେଖ ଯେତେବେଳେ ଫ୍ରି ହବ ସେଇ ଟାଇମ୍ ରେ ଆସିବ ବନ୍ଦର ଆଡେ ଆସିବ ଏମିତି ଆ ଏଇଶୁଣି ଏତ ବର୍ଷା ପବନ ହେରିକା ହଉନି ତ ଚାରିଟା ବେଳେ ପାଗ
ନା ସନ୍ଧ୍ୟାବେଳ ଟା ଟିକେ ଏବେ ଟିକେ ଭଲ ନର୍ମାଲ ପାଗ ଦେଖଉଚି।
ହଉ। ଟାଇମ୍ ବେଳକୁ ବନ୍ଦ ଆଡ ଟିକେ ଭଲ ପବନ ହେରିକା ଦଉଚି ଟିକେ ଚାଲିବାକୁ ଯାଉଚି ଅବିକା ଟିକେ। ଆଉ ଟିକେ ଭଲ ଲାଗୁଚି। ଫ୍ରେସ୍ ହାୱା ଲାଗୁଚି ଆଉ ବସୁଚି ଟିକେ ଏ ରାସ୍ତା ଗୁଡା ନୂଆ ହେଇଯାଇଚି ନା। ଭଲ ଅଛି ବସିବାକୁ ଟିକେ ଭଲ ଲାଗୁଚି ପବନକୁ। ସଫାତୁରା ଜାଗା ଲାଗୁଚି।
ହଁ ବନ୍ଧୁ ରାସ୍ତା କାଳେ ପିଚୁ ହେଇଯାଇଚି ପା?
ହଁ ହଁ ପିଚୁ ହେଇଯାଇଛି ପୁରା ମାନେ ମେନ୍ ରୋଡ ଭଳିଆ ଦି ସାଇଡ୍ ରେ ହ୍ୱାଇଟ୍ ର ଷ୍ଟ୍ରୀ ପଡିଚି ମଝିରେ ଡଟଟେଡ ବାଲା ଲାଇନ୍
ଆଚ୍ଛା ମାନେ ଭଲ ଟିକେ ମଡର୍ଣ ହେଇଯାଇଚି ଆଉ।
ହଁ ହଁ।
ହଁ ଯାହା ହଉ ଆମ ମାନେ ସମସ୍ତଙ୍କ ପାଇଁ ଭଲ ହବ।
ହଁ ହଁ ସେ ହଁ ଟିକେ ଯୋଉ ପଥର ପେକିଂ ଗୁଡା ସେ ଯୋଉ ସାଇଡ ରେ ଟିକେ କରିଥିଲେ ମାନେ ବେଟର ହେଇଥାନ୍ତା ବନ୍ଧ ଏ ଏଇ ଯୋଉ ବର୍ଷା ଯୋଉ ହେଇଗଲା ଲଗାତାର ସେଥିରେ ସେଗୁଡା ସବୁ ଧୋଇ ଯାଇଚି। ସବୁ ମାଟି ଗୁଡା ଧୋଇ ଯାଇକି ବି ପିଚୁ ଗୁଡାକ ଟିକେ ଖସି ଯାଇଚି ତଳକୁ ସାଇ ଜାଗରେ ମୁଁ ଦେଖେ ହଉ ସେ ଗୁଡ଼ା ଟିକେ ପକି ଯଦି କରିଦିଅ ମାନେ ଟିକେ ଜାବୁଡିକି ରଖନ୍ତା ମାଟି ଟାକୁ ରାସ୍ତା ଟା ଟିକେ ସେଫ ରୁହନ୍ତା।
ହେଇଯିବ ହେଲାଣି ତ ଏଗୁୁରା ସବ ମାନେ ହେଇଯିବ। ସେଭଳିଆ ଚିନ୍ତା କରନା କିଛି, ଆଉ ଖାଲି ବନ୍ଧକୁ ଯାଉଛ ବୁଲିଆ ନାଗି ନା ଆଉ କୁଆଡେ ଯାଉଛ ବୁଲିଆ ନାଗି?
ଆଉ ଯାଇଥିଲୁ ତ ଏଇ କଲେଜ ପିକନିକ୍ ଯୋଉ ଥିଲା ନୟାଗଡ ଯାଇଥିଲୁ। ସବୁ ସାଙ୍ଗଛୁଆ କଲେଜ ସାଙ୍ଗ ଛୁଆ ସବୁ ମିଶିକି ସାର୍ କିଛି ଯାଇଥିଲେ। ଆଉ ଭଲ ବୁଲିଲୁ ଯାଇଥିଲୁ ଏଠିକି ଆମର ବରକନ୍ୟା ୱାଟରଫଲ ବହୁତ ଭଲ ଜାଗା
ଅଛି ଗୋଟେ କି ବରକନ୍ୟା ୱାଟରଫଲ ଗୋଟେ କଣ ଅଛି।
ହଁ ସେଟା ନୟାଗଡ଼ରେ ଅଛି ସେଟା ବହୁତ ଭିତରେ ଯାଇଁକି ଅଛି ହଁ ସେଟା ପୁରା ଜଙ୍ଗଲ ଭିତ ସତରେ ଯାଇଁକି ସେଠି ନେଟୱାର୍କ ପାଖରେ
ଆଛା ଆଛା।
ହଁ ବହୁତ ଭଲ ଥିଲା ୱାଟରଫଲ ଟା। ଆଉ ମ୍ ସେଠି ମାନେ ପିକନିକ ଇଁ ମାନେ ଫିସ୍ ବଗେରା କରିବା ପାଇଁକି ଜାଗା ବନା ହେଇଚି ସେ ଯୋଉ ଲୁହାର। ହଁ ବଡ ୱାଟରଫଲ ମାନେ ଲା ଥାକ ଥାକ ହେଇକି ସେଟା ଆସିଚି। ଆଁ ଗୋଟେ ଜାଗାରୁ ଝରୁଚି ସେଠୁ ଅଳ୍ପ ବାଟ ହେଇକି ତଳ ମାନେ ଟିକେ ରାସ୍ତାରେ ଯାଇଚି ତାପରେ ପୁଣି ଆଉ ଗୋଟେ ଜାଗାରୁ ଏମିତି ଝରିଲା ଭଳିଆ ହୋଉଚି। ମାନେ ଏତେ ହାଇଟବାଲା ବି ନୁହଁ ଡାଇରେକ୍ଟ ପୁରା ଉପରୁ ଏତେ ଉପରୁ ଝରୁନି। ହଁ ଦେଖିବାକୁ ଭଲ ଅଛି ହଁ ଗାଧୋଇବାକୁ ବି ଭଲ ଇଏ ଅଛି।
ହୁଁ ଭଲ ନଥିଲେ ଗାଧେଇବାକୁ ଅସୁବି ଯାହା ହବ ନା ଯୋଉ ବର୍ଷା ଦିନ ଆସିଲାଣି ଆହୁରି ବି ମାନେ ଯୋଉ ପାଣି ଟା ଆଉ ଜୋର ଇଏ ସ୍ପିଡରେ ପଡିବ।
ହଁ ଆଉ ସେଠୁ ଆସିଲା ବେଳୁ କୁ ଗୋଟେ ଜାଗାରେ ସେ ଯୋଉ ମାନେ ସେଇ ରୁଟରେ ଆସିଲା ବେଳୁକୁ ବୁଢାବୁଢିଆଣି ଡ୍ୟାମ ଗୋଟେ ଅଛି। ସେଇଠି ଆମର ଯୋଉ ଫାୟାର କ୍ୟାମ୍ପ ହେଲା ଯୋଉ ନିଆଁ ଜାଳିକି। ଆଉ ତା ଉପ ଚାରିକର ଯୋଉ ରାଉଣ୍ଡ କରିକି ଗୀତ ବୁଲିକି ସବୁ ବୁଲିଲୁ। ଆଉ ସେଟା ସେଠି ଆଉ ଗୋଟେ କମ୍ପିଟିସନ୍ ହେଇଥିଲା କି ମାନେ ବେଷ୍ଟ ଡ୍ରେସିଂ ଏ ଯୋଉ ସବୁ ହେଇଥିଲେ ସାର୍ ମାନେ ସେମିତି ନାଁ ଚୁଜ କରିଥିଲେ ମାନେ ତା ଦେହରେ ମୁଁ ବି ଥିଲି ମାନେ ସେ ବେଷ୍ଟ ଡ୍ରେସିଂ ରେ ନୋମିନେଟ କରିଥିଲେ ମୋତେ ଆଉ କିନ୍ତୁ ସିଲେକ୍ଟ ହେଲା ଆଉ ଗୋଟେ ପିଲାଟେ ସିଲେକ୍ଟ ହେଲା ଆଉ କିନ୍ତୁ ମୁଁ ନୋମିନେଟ୍ ହେଇଥିଲି କି ବେଷ୍ଟ୍ ଡ୍ରେସରେ ସେ ମାନେ ତିନି ଜଣ ସିଲେକ୍ଟ ହେଇଥିଲେ। ନୋମିନେଟ୍ ହେଇଥିଲା ତା ଦେହରୁ ଆଉ ଜଣ ପିଲାଟେ ଜିତିଲା।
ୱିନ କଲା ଆଉ ଅଂ କିଛି ନାହିଁ ଭାଇ ନୋମିନେ ସେ ହେବା ତ ପିଲା ବି ନୋମି-ନୋମିନେଟ୍ ହେଉନଥିବେ। ତାଙ୍କର ନୋମିନେଟ୍ ହେଇପାରିଲା ଏତିକି ତ ଇଏ
ଆଉ ତାପରେ ସେଠୁ ଆସିଲୁ ଲଡୁବାବା
ଆଉ ଭୋଜି କଲ ନେଇକି ଡାଇରେକ୍ଟ ପଳେଇଲ ବାବାଙ୍କ ପାଖକୁ?
ନାଇଁ ଆମେ ସକାଳୁ ଏଠୁ ବାହାରି ଗଲୁ ଫାଷ୍ଟ ଗଲୁ ସେ ୱାଟରଫଲ ବରକନ୍ୟା। ହଁ ସେଠି ଯାଇଁକି ପହଞ୍ଚିଲୁ ଭୋଜି ବଗେରା ହେଲା ସେଠି। ଗାଧୁଆ ହେଲା ଭୋଜି କଲୁ। ସେଠୁ ଆସିଲା ବେଳକୁ ଚାରିଟା ହେଇଗଲା। ଚାରିଟା ରୁ ସେ ଯୋଉ ଡ୍ୟାମ ବୁଲିଲୁ ବୁଢାବୁଢିଆଣି ଡ୍ୟାମ ଆଉ ସେ ଜାଗାଟା ମୁଁ ଫାଷ୍ଟ ଟାଇମ୍ ଦେଖିକି ମାନେ ଏମିତିଆ ଜାଗା ଗୋଟେ ସେଠି ଇଲେକ୍ଟ୍ରସିଟିର କମ୍ ମାନେ ସେଟ୍ ନାହିଁ ତ ସେ ଯୋଉ ଗାଁ ହଁ ନା ସେ ମାନେ ବୋହୁତ ବିକଳ ସେ ଯୋଉଁ ଗାଁ ନା ଆଉ ସିଆଡ କୁ ମେ ବି ଇକ୍ଲେଟସିଟିର ଆକ୍ସେସ୍ ନାହିଁ ତ।
ଆକ୍ଚୁଆଲି ଜଙ୍ଗଲ ଜାଗାରେ ଟିକେ ହାତୀ ଫାତି ଚଳପ୍ରଚଳ ହୋଉଚନ୍ତି ନା। ସେଥିପାଇଁ ମୁଁ ମୁଖ୍ୟ ପ୍ରୋବଲେମ୍ ହୋଉଚି ମାନେ କରେଣ୍ଟ କୁ ସପ୍ଲାଇ ଦିଆଯାଏନା ଏଇଥିନାଇଁ କାରଣ ହାତୀ ତୀ ଆଉ ପଶୁପକ୍ଷୀ ହେରିକା ରହୁଚନ୍ତି ତାଙ୍କ ଜୀବନ ହୋଉ ଟିକେ ଡେଞ୍ଜର ଅଛି ତ ସେଥିପାଇଁ ହୋଉନି ଆଉ ଯୋଉ ଜଙ୍ଗଲରେ ହାତୀ ନାହାନ୍ତି ସେଇ ଜଙ୍ଗଲରେ ପର୍ଟିକୁଲାର ହଁ ଆଜ୍ଞା ଲାଇଟ୍ ମାନେ ଫ୍ୟାସଲିଟି ରହୁ ରହୁଚି।
ହଁ କୁହ।
ହଁ ମୁଁ ଭାବିଲି ପା ସେଇୟା ହିଁ ହେଇପାରେ ଯୋଉଟା କହିଲ ସେ ପଏଣ୍ଟ ଟା ଭାଲିଡ୍ ଲାଗୁଚି।
ହଁ ଆଉ କଣ ଖାଇବା ହେଇଚିଲା ସେଠି।
ହଁ ସେଠି ଥିଲା ଆମର ଭାତ ହେଇଥିଲା ଡାଲି ହେଇଥିଲା ଆଉ ଘାଣ୍ଟ ହେଇଥିଲା। ଆଉ ଚଲି ଚି କେନ୍ ସମ୍ଥିଙ୍ଗ କଣ ସିଏ ହେଇଥିଲା ମୁଁ ତ ନନଭେଜ ଖାଏନି ସେଇ ଚିକେନର ଗୋ ଗୋଟେ କଣ ପକୋଡା ସମଥି ହେଇଥିଲା। ଆଉ ଚିକେନ ତରକାରୀ ବି କରିଥିଲେ। ହଁ ଆଉ ଚିଲ୍ଲି କୋବି କରିଥିଲେ। ଆଉ ମସରୁମ କରିଥିଲେ। ପନିର ବି ହେଇଥିଲା ପାମ୍ପଡ ଆଉ ରସଗୋଲା।
ହୁଁ କେତେ ଏମିତି ହେଇଥିଲା କି ପୁରା ବୋଧେ ଲାଇନ ଲାଗିଚି ପୁରା? ବୋହୁତ ପ୍ରକାର କରିଦେଇଚ ନା?
ହଁ କଲେଜ ସେମିତିଆ ନେଇଥିଲେ ସାତଶହ ପଚାଶ ଟଙ୍କା ନେଇଥିଲେ। ଆଉ ଏଇ ପାଖ ଜାଗା ବୁଲିବା ପାଇଁ। ଆଉ ଆଇଟମ କରିବିନି ଆଉ କଣ କରିବେ। ଉଁ ଆଉ ନନଭେଜ ପିଲା ଯେହେତୁ
ମାନେ କେତେ ପିଲା ଟୋଟାଲ୍ ଯାଇଥିଲେ?
ପିଲା ସାତ୍ ଇଏ ପ-ପଚାଶ ଷାଠିଏ ଭିତରେ ପିିଲ ଯାଇଥିଲେ ନା କଣ ବସ୍ କରି। କଲେଜ ପିଲା ନା ଏମ୍ବି ଡିପାଟ ମେଟ ଥିଲୁ ହଁ ଏମ୍ବି ଡିପାଟ ମେଟ ପିଲା।
ଆ ଆଚ୍ଛା ଆଚ୍ଛା।
ଲାଷ୍ଟ ଆସିଲା ବେଳକୁ ସନ୍ଧ୍ୟା ହେଇଗଲା ଲଡୁବା ବା। ଆଉ ସେଠି ଲଡୁଗଦ ବୁଲିଲୁ ଆଉ ସେଠି ଟିକେ
ଲଡୁଆ ବା ର ରିଟର୍ଣ କଲା ବେଳକୁ ବୁଝିଲ ଯୋଉ ସବୁ ନେଚର ନେଚୁରାଲ ଭିଉ ଭଲନା ବହୁତ।
ହଁ ମାନେ ହଁ ଆମେ ସେଇ ପଟେ ଦେଇକି ହିଁ ଯାଇଥିଲୁ। ଲଡୁ ବାବା ମାନେ ଯେତେବେଳେ ଯିବ ହଁ ସେପଟେ ଫାଙ୍କା ରାସ୍ତା ଅଛି। ଅଛି ଆଉ ଜଙ୍ଗଲ ରାସ୍ତା ଭଳିଆ ବି ଅଛି। ଆମେ ଯେତେବେଳେ ଗଲା ବେଳକୁ ସକାଳୁ ଗଲା ବେଳକୁ ଫା ମାନେ ସେଇ ଲଡୁ ବାବା ପାସ୍ କଲୁ ତାପରେ ସେ ଯୋଉ ବୁଢା ବୁଢଆ ନିଦଆମ। ତାପରେ ଯାଇଁକି ଲାଷ୍ଟ ମୁଣ୍ଡ ଜଙ୍ଗଲ ଭିତରେ ଯାଇକି ସେ ଯୋଉ ବରକନ୍ୟା ୱାଟରଫଲ୍ ଅଛି। ତାର ସେଇଠୁ ବରକନ୍ୟା ଫାଷ୍ଟ ବୁଲିଲୁ। ତାପରେ କଲା ବୁଡାବୁଡିଆଣି ଡ୍ୟାମ ସେଇ ପଟେ ରିଟନ କଲାବେଳକୁ ସେ ଗୋଟେ ରୁଟରେ ସେ ଅଛି।
ହୁଁ ହୁଁ।
ହଁ। ବରକନ୍ୟା ଯଦି ଯିବ ତାହେଲେ ସେଠୁ ଅ ମାନେ ସେଇ ଗୋଟେ ଜାଗା ଗଲେ ତିଟା ଜିନିଷ ତମେ
ଆଚ୍ଛା ଆଚ୍ଛା।
ଫୁଲ ନେଇ ଗଲେ ଇସ୍ୟୁ ବ ହେଇପାରେ କିନ୍ତୁ ଫୋର ହର ନେଇଗଲେ ଟିକ ବେଟର ହବ।
ମାନେ ଟୁ ହିଲର ରେ ଇସ୍ୟୁ କଣ ପାଇଁ କହୁଛ। କାରଣ ତ କଣ ଥିବ?
ହ ହଁ ମାନେ ସେଇ ଯୋଉ ଜଙ୍ଗଲରେ ଏତେ ଭିତରକୁ ନା ଆମେ ବି ପେଟ୍ରୋଲ ବଗୋ କିଛି ଶୁ
ଓ ତମ ଜାଗା ତ ସେଫ୍ଟି ସେଫ୍ଟି ଆଉ
ଟିକେ ନା ମାନେ ଜଙ୍ଗଲ ଏରିଆ।
ଜଙ୍ଗଲ ହାତୀ ଆସିବେ ଆଉ ହଉଛି ଯେ ପେଟ୍ରୋଲ ପାଇଁ ଏସୁ ହଁ। ମୁଁ ଯାଇଥିଲି
ମୁଁ ଯାଇଥିଲି ଯେ ସେ ଜାଗାକୁ ତମ ଯଉଠିକି ଯାଇଥିଲ। ଛୋଟବେେଳେ ଯାଇଥିଲି ଫ୍ୟାମିଲି ଆଉ ନା ନା ଲଡୁବାବା।
ଲଡୁବାବା ଆଛା ହଁ ମୁଁ ବି ଲଡୁବାବା ଯାଇଥିଲି ମାନେ ଛୋଟବେଳେ ଯାଇଥିଲି ସେଇ ଗାଁ ଯୋଉ ପିକନିକରେ ବସ୍ ହୁଏ ଆମର ଏଇ ଛକରୁ ଆଉ ସେଇ ଟାଇମରେ ଯାଇଥିଲେ।
ମୁଁ ସେ ଛୋଟବେଳେ ଯାଇଥିଲି କିନ୍ତୁ ହଉଛି ଆଉ ଏଇ ଜାଣିିନଥିଲି ବରକନ୍ୟା ୱାଟରଫଲ୍ ଅଛି। କିନ୍ତୁ ଏଇଠି ଯୋଉ ଆମର ବଡମ୍ବା ପାଖ ପାଖରେ ଗୋଟେ ଅଛି। ଡାଲଡା ନା ଗୋଟେ କି ୱାଟରଫଲ୍ ଗୋଟେ ଅଛି ପାଖରେ ପୁରା ହଉଛି ଭୁବନେଶ୍ଵର। ରୁ ପାଖାପାଖି।
ଜାଣିନି ତ ମୁଁ ବଡମ୍ବା ପାଖରୁ
ତ ଅଛି ଗୋଟେ ୱାଟରଫଲ୍। ସେଇଠି ବି ଭୋଜି ଭାତ କରିବା ନେଇଁ ଭଲ ଜାଗାଟା ସେ ଜାଗାଟା। ସେ ଜାଗାଟା
ହଁ ମୁଁ କାଇଁତ ଜାଣିନି ତ। ଦେଖିବାକୁ ପଡିବ ଆମେ ବି ଯଦି ଥିବ ଏଇ ତ ଯିବି ଏଇ ବାହାଘରଆ ଯୋଉ ଯିବାର ଅଛି ଗୋଟେ ଛଅ ତାରିଖରେ ଆଉ ଯଦି ହବ ସିଆଡେ ଟିକେ ଯାଇ ବୁଲି ଆସିବି। ଯଦି କିଏ ସାଙ୍ଗ ଫାଙ୍ଗ ମିଳିଲେ। ତାଙ୍କଥରୁ ଯାଇ ଟିକେ ବୁଲି ଆସିବୁ ଯଦି ହେଲା ବୁଲି ଆସିବୁ ଟିକେ ଆଉ।
ହଁ।
ଆରେ ଯିବି ଯଦି ଯଦି ତମେ ଯଦି ଯିବନି ସେ ଯୋଉ ଇଏ କୁ ତାହେଲେ ଏକୁଟିଆ ମୁଁ ଯାଇକି କେମିତି ରିଟର୍ନ କରିବି ରାତିରେ ତବା
ସେ ରିଟର୍ନ ତ କରିବାକୁ ମନା କରିଥିଲା ସେ। ମୁଁ ତାକୁ ଯେତେବେଳେ ମତେ ଫୋନ କରିଥିଲା ମତେ କହିଲା ମୁଁ କ ଆମେ ଯିବାଟ କି ପ୍ରୋବଲେମ ନାହିଁ କାରଣ କେତେ ଦୂର ରାସ୍ତା ହେଲେ ପଳେଇବି ପ୍ରୋବ୍ଲେମ ହଉଛି ତମ ମ୍ୟାରେଜକୁ ସାରିକି ପାର୍ଟି ଆଟେଣ୍ଡ କରକିି ଆମେ ରିଟର୍ଣ କେମତି କରିବୁ। କାରଣ ଆମେ ସକାଳୁ ଧର ଦିନରେ ଗଲେ କିଛି ଲାଭ ହବନି। ଏଥିପାଇଁ ଲାଭ ହବନି ତମ ମ୍ୟାରେଜ ହଉଛି ରାତିରେ।
ହୁଁ।
ଆମେ ତମ ମ୍ୟାରେଜ ଟାଇମରେ ଠିକ ପହଞ୍ଚିବୁ କିନ୍ତୁ ଗଲେ ଆମେ ରିଟର୍ନ କେମିତି କରିବୁ। ସେ ମତେ କହିଲା ତମେ ରିଟର୍ନ କଥା କାଇଁ ଭାବୁଛି କି ମୁ ମାନେ ମା ନା ରିଟର୍ନ କାଇଁ କରିବ ତମେ ପା ରହିବ।
ଆମ ପାଇଁ ହୋଟେଲ ବୁକ୍ କରିବ।
ଆଉ ହୋଟେଲ ବୁକ୍ କରିବ କି କଣ ଆରେଞ୍ଜମେଣ୍ଟ କରିଥିବ ଆଉ।
ଏ ହ ଦେଖିବା ଗୋଟେ ରାତି ଅର୍ଜେଷ୍ଟ କରିହବ ଯୋଉଠି ହେଲେ ବି।
ହଁ ବା ହଉ ସେ ସମୟ ଆସିଲେ ଦେଖ ଯିବା ଆଉ।
ହଁ ହଉ ଠିକ ଅଛି ଆଉ। ହଉ ଯାଅ ଲଞ୍ଚ ବଗେରା କରିବ ଆଉ ହୁଁ ଠିକ ଅଛି ରହିଲି ଆଉ।